ହଁ।
କଣ କରୁଛ?
ଏଇ ବସିଥିଲି।
ଓହୋ ମୁଁ କହିଲି ଏ ବର୍ଷା ଫର୍ଷା କେମିତି କଣ ହଉଛି ଆମ ଆଡ଼େ ତ ଜୋରରେ ପ୍ରବଳ ବର୍ଷା ଯେ ପୁରା କହିବାକୁ ଗଲେ ଚଡଚଡି ରା ବେଶୀ ମାରୁଛି। ପାଣି ଫାଣି କହିଲେ ଗରମ ଫରମ ହଉଛି ବର୍ଷା ଟିକେ ହେଲେ ହନ୍ତା। ଏଇ ଚଡଚଡି ଟା ବେଶୀ ମାରୁଛି କଣ କେମିତି କଣ ହବ କେଜାଣି। ଆଉ କେନ୍ତି ଆର ଉପକାରିତା କଣ ମାନେ କଣ ଲଗେଇଲେ? କି ଗଛ ଫଛ ଲଗେଇଲେ କି କଣ କଲେ ମାନେ। ଏହାର ଗୋଟେ ଯେ ଚଢଚଡି କମ ପରିମାଣରେ ହେଇପାରିବ। ସେ ବିଷୟରେ ତ ତମେ କିଛି ଜାଣିଥିବ? ଦେଖିବା ମୁଁ ଭାବିଲି ଦିଦିଙ୍କ ବିଷୟରେ କିଛି ପଚାରିବା। କାଳେ ସେ ବର୍ଷା ପାଣିପାଗ ବିଷୟରେ ଯଦି କିଛି ଜାଣିଥିବେ ତ କହିବେ?
ହଁ ଆମ ଆଡେ ତ କାଲି ବି ଜୋରେ ବର୍ଷା ହେଇଥିଲା ବିଜୁଳି ଜୋରରେ ଘଡଘଡି। ସବୁ ବିଜୁଳିକୁ ତ ମତେ ଭାରି ଡର ଆଉ ଆଉ ବିଜୁଳି ମାଇଲା ବେଳେ ଘରୁ ବାହାରିବାନି। ଆଉ ଇଲେକ୍ଟ୍ରିକ ଜିନିଷ କିଛି ସବୁ ବ ଅଫ୍ କରିଦବା, ଅନ୍ ଥିଲେ ଇଲେକ୍ଟ୍ରିକ ଜିନିଷକୁ ମାରେନା ବେଶୀ। ସୁଇଚ ସବୁ ଅଫ୍ କରିଦେବା ମେନ୍ ସୁଇଚକୁ କାଟିଦେବା। ତାପରେ ଉ ମାନେ ତଳେ ଗୋଡ ଦେଇକି ବସିବାନି ମାନେ ସବୁବେଳେ ଉପରେ ବସିବା ଖଟ ହଉ ଚେୟାର ହେଉ ତଳେ ଗୋଡ଼ରେ ଦେଲେ ଆମର ଭୁଇଁଙ୍କୁ ବେଶୀ ଟିକେ ଇଲେକ୍ଟ୍ରିଟା ଟାଣେ। ତ ମାରିବ ଆମେ ବସିବା। ଆଉ ବିଜୁଳି ଯୋଉ ସାଉଣ୍ଡୁ ଆସିଲା ବେଳେ ଆମେ ଟିକେ କାନକୁ ବନ୍ଦ କରିଦବା କାରଣ ସେ ସାଉଣ୍ଡ ରେ କାନର ଜୋରରେ ସାଉଣ୍ଡ ହେଲେ କାନ ପରଦା ବି ଫାଟି ଯାଇପାରେ ଆଉ ତ ସେଇ ସବୁ ଇଏ କରିବା। ଯେମିତି କିି ଇଲେକ୍ଟ୍ରିକି ଜିନିଷ ସବୁ ବନ୍ଦ କରିଦବା ସେ ସମୟରେ ବର୍ଷା ଉଠେଇବା ସମୟରେ। ଆଉ ଘର ପାଖରେ ବେଶୀ କରି ଇଲେକ୍ଟ୍ରି ଯୋଉ ସବୁ ଲାଇନ୍ ଫାଇନ୍ ଥାଏ ଖୁଣ୍ଟ ଉଁ ହ ମାନେ ଯଦି କାହା ଘର ପାଖରେ ଥିବ ସେଇଟା ଟିକେ କହିକି କେମିତି ଦୂରେଇବା କାରଣ ଲାଇନ୍କୁକୁ କରେଣ୍ଟକୁ ବେଶୀ ଟିକେ ଲୁହା ଜିନିଷ ଇଲେକ୍ଟ୍ରିକକୁ। ଟିକେ ବେଶୀ ମାରେ ଲୁହା ଜିନିଷ କିଛି ସେ ସମୟରେ ଧରିବାନି। ଆଉ ଏମିତି ଆଉ ତମ ଆଡେ ଆଉ କେମିତି କଣ ଟିକେ କୁହ ବର୍ଷ ବର୍ଷା ହେଇଥିଲା ବୋଧେ ଜୋରେ ହେଉଛି ତ ପାଣି ଭଲ ହେଉଥିବ ଗଛପତ୍ର ଭଲ ଟିକେ ଜୋରେ ଯୋଉ ଖରା ହଉଥିଲା ସେ ସବୁ ରୁ ସିଏ ଚେ ଥଣ୍ଡା ପାଗ ଥିବ ଏବେ ଆଉ।
ହଁ ଆମ ଆଡେ ଯୋଉ ବର୍ଷା ହେଇଥିଲା ଲୋକମାନେ ଚାଷ ଆରମ୍ଭ କରିଦେଲେଣି। କାରଣ ଆମର ରଜ ପୂର୍ବରୁ ମାଟିିକି ସନ୍ତସନ୍ତିଆ କରିବେ ତାପରେ ଆମର ଫସଲ ପାଇଁ ଉଦ୍ୟମ କରାଯାଏ ତ ସେଥିପାଇଁ ଆମର ଖତ ଫତ ପକା ଯାଉଛି ଏବେ ବି ଲ ମାନଙ୍କରେ। ପକା ଯାଇକି ଆମର ଯୋଉ ଲଙ୍ଗଳ ସାହାଯ୍ୟରେ ଆମର ଚାଷ ଆମ୍ଭ କାର୍ଯ୍ୟରେ କାମ ଚାଲିଛି। ତା ଦ୍ଵାରା କଣ ହବ ନା ଏଇ ଯୋଉ ପ୍ରଥମେ ପ୍ରଥମେ ଯୋଉ ବର୍ଷା ଟା ହଉଛି ମାଟି ଟାକୁ ଅ ଯୋଉ ଖତ ସହିତ ମିଶେଇଦବ ଯାହା ଫଳରେ ମାଟି ଟା ଟିକେ ଉର୍ବର ହବ। ଆଉ ଫସଲ ମଧ୍ୟ ବଢିଆ ହବ। ଆଉ ଆଜିକାଲି ତ କହିବାକୁ ଗଲେ ଆଗ ଅପେକ୍ଷା ଏବେ ବହୁତ ପରିମାଣରେ କମ ଫସଲ ହଉଛି କାରଣ ଲୋକମାନୋନ ଆଗରୁ ବ ବେଶୀ ଅ ମାନେ ପ୍ରାକୃତିକ ଜିନିଷକୁ ନେଇକି ସେମାନେ ଚାଷ କରୁଥିଲେ। କିନ୍ତୁ ଏବେ କଣ ହଉଛି ନା ଆମେ ବିଭିନ୍ନ ପ୍ରକାର ରାସାୟନିକ ହଉ ରାସାୟନିକ ଔଷଧ କି ଅ ମାନେ ବିଭିନ୍ନ ପ୍ରକାର ଔଷଧ ପକଉଛେ ଯାହା ଫଳରେ ସେ ଜିନିଷ କମ ପରିମାଣରେ ମସଲାଟା ମାନେ ଆମର ବାହାରୁଛି। ସେଥିପାଇଁ ମୁଁ ଚାହିଁବି ଯେ ଯାହାବି ଆମେ କରୁଛେ ଯୋଉ ଜିନିଷ ଟା ବି ଆମେ ଲଗଉଛେ। ସେ ଜିନିଷଟା ଆମେ ପ୍ରାକୃତିକ ଉପରେ ହଉ କମ ହଉ। କିନ୍ତୁ ଆ ଏମିତି କରିବା ଦରକାର ଯୋଉ ଜିନିଷ ଯୋଉଟା କି ଆମ ଦେହ ପାଇଁ ଯେମିତି ହିତ ହେଇପାରିବ। ଏମିତି କେମତି ସେ ଜିନିଷ କରିବାନି ଯୋଉଟା କିି ଆମ ପାଇଁ ଅହିତ। ସେଥିପାଇଁ ମୁଁ ଚାହୁଁଛି ପ୍ରାକୃତିକ ଉପାୟରେ ଖତ ହଉ କିବା ଆମର ଯୋଉ ଜିନିଷ ଅଛି ଆମେ ପୋଡି ଦଉଛେ ପତ୍ର ହଉ କି ଯାହା ଜିନିଷ ଅଛି ତାକୁ ପୋଡି ପୋଡା ଦଉଛେ ଆଉ ସେଇ ଜିନିଷକୁ ମଧ୍ୟ ଆମେ ଗୁଣ୍ଡ ଆକାରରେ ପକେଇକି ସେ ଯୋଉ ଙ୍କ ଆମର ଅଛି ବିଲ ସେଥିରେ ପକେଇଲେ ବି କିଛି ମାତ୍ରାରେ ଜାଣ ପ୍ରାକୃତିକ ଉପରେ ସିଏ ଗଛ ଟା ଉନ୍ନତି ହବ ଆଉ ବେଶୀ ପରିମାଣରେ ମତେ ଲାଗୁଚି ନିହାତି ଭାବରେ ଫସଲ ହବ ଆଉ ସେଇ ଜିନିଷକୁ ଯଦି ଆମେ ଖାଇବା ତ କେତେ ରୋଗ ବାଗରୁ ଆମେ ବଂଞ୍ଚିତ ହେଇପାରିବା ବୋଲି ମୁଁ ଭାବୁଛି। ସେଥିପାଇଁ ମୁଁ କହୁଛି ଯେ ଏ କିନ୍ତୁ ଏବେ ସେ ଜିନିଷର ଚାହିଦା ମାନେ କମ ପରିମାଣରେ ହଉଛି, ତେଣୁକରି ମୁଁ ଚାହୁଁଛି ଯେ ସେ ଯୋଉ ପ୍ରାକୃତିକ ଉପରେ ଯଦି ଚାଷ ଟା କରାଯାଏ ତାହେଲେ ବହୁତ ପରିମାଣରେ ଭଲ ହିଁ ଚାଷ ଟା ବୋଧେ ହବ। ସେଥିପାଇଁ ଆମର ଯୋଉ ପୂର୍ବ ପୁରୁଷ ମାନେ, ଯୋଉ ରୀତି ନୀତି ନିୟମ ଆମେ ଆମର ଚାଷ ବାସ କରୁଥିଲେ ଆଉ ତାପରେ ବସେ ଆମକୁ ଛାଡି ଦଉଥିଲେ ଯେ ଏଇ ଯୋଉ ବିଲ ଦ୍ଵାରା ବର୍ଷେ ଚାଷ କରିବେ ଆଉ ଗୋଟେ ବର୍ଷ ମାନେ ଫାଙ୍କା ଛାଡ଼ିବେ ଯାହାକି ଯଦି ସଦା ସର୍ବଦା ଆମେ ସେ ଜିନିଷକୁ ବା ମାଟି ରେ ବାରମ୍ବାର ଚାଷ କରିବା ତାହେଲେ ଯୋଉ ମାଟିର ଯୋଉ ଶକ୍ତି ଅଛି ତାହା କମି କମିଯିବ, ସେଥିପାଇଁ ଆମର ବର୍ଷକୁ ଥରେ ସେ ଧାନ ଚାଷ କରାଯାଏ। କିମ୍ବା ମୁଗ ଚାଷ ଯାହାବି ଚାଷ ଥରେ ଥରେ ବର୍ଷକୁ ମାଟିିକି ଆମକୁ ଛଡାଯାଏ। ଯଦି ଆମେ ଛାଡ଼ିବାନି ବାରମ୍ବାର ସେ ଜିନିଷ ଟାକୁ ଲଗେଇବା ତାହେଲେ ସେ ଜିନିଷ ଟା ଭଲ ଫସଲ ହବନି ତା ସହିତ ମାଟିର ଯୋଉ ଉର୍ବର ଥାଏ ତା ମଧ୍ୟ ଆମର କମିଯିବ। ତେଣୁ କରି ଆମେ ଯେହେତୁ ମାଟିକୁ ବର୍ଷେ ହବ ଛାଡିଦବା। ଆଉ ବର୍ଷେ ପରେ ଚାଷ କଲେ ଭଲ ଫସଲ ହଵ, ସେଥିପାଇଁ ମୁଁ କହୁଛି ଆ ମାନେ କେଉଁ କେଉଁ ଚାଷଟା କଲେ କେମିତି ହେବ କଣ ଭଲ ହେବ କେଉଁ ଚାଷଟା ଲଗେଇଲେ ଭଲ ହେବ ତମେ ସେମିତି ଜାଣିଥିବ ମତେ କିଛି ଉପଦେଶ ଦେଲେ ମତେ ଭଲ ଲାଗନ୍ତା।
ଆଉ ଯା ଯୋଉ ସବୁ ଜିନିଷ ଆମେ ୟୁଜ କରୁଛେ, ପରିବା ଚୋପା ହେଲା ଲୋକ ଫୋପାଡି ଦେଉଛନ୍ତି। ଅ ସେ ସବୁ ଜିନିଷ, ଘରର ଯେକୌଣସି ଅଳିଆ ଜିନିଷ ହେଲା ଲୋକମାନେ ସବୁ ଇଆଡେ ସିଆଡେ ଫୋପାଡି ଦଉଛନ୍ତି, କିନ୍ତୁ ସେ ସବୁ ଏବେ ଗୋଟେ ଯେ ସେସବୁକୁ ନ ଫୋପାଡ଼ିକି ଆମେ ନିଜେ ସେଥିରେ ଖତ ପ୍ରସ୍ତୁତ କରିପାରିବା। ଆମର ସବୁ ଯୋଉ ପରିବା ଚୋପା କାଟି ଦେଇକି ଲୋକ ଫୋପାଡି ଦଉଛନ୍ତି ସେ ସବୁ ଗୋଟିଏ ଜାଗାରେ ରଖିବା। କି ଯୋଉ ଯେକୌଣସି ଘରର କିଛି ଜିନିଷ ଇଆଡେ ସିଆଡେ ଫୋପାଡି ଦଉଛନ୍ତି, ଅଦର ଦରକାରୀ ଜିନିଷ ଆଜିକାଲି ସବୁ ଜିନିଷରେ ଦରକାରୀ ଦରକାର ହେଇପାରୁଛି କାରଣ ତାକୁ ଆମେ ପୁନର୍ ବୃତ୍ତି କରିକିବି ସବୁ ଜିନିଷ ତିଆରି କରି ହଉଛି ଯୋଉଁଟା କି ପ ସବୁ ଅ ମାନେ ଯୋଉଟା ପଚି ଯାଇ ପଚିଯିବା ପରିକା ଜିନିଷକୁ ତାକୁ ଆମେ ଖତ କରିକି ବି ଘରେ ଗଛ ହଉ ଗଛ ଘରେ ବି ଯୋଉଟା ଲଗଉଛେ କି ଫୁଲ ଗଛ ହେଲା କି କିଛି ପନିପରିବା ଗଛ ହେଲା ସେ ସବୁ ସେଇଟା ବି ଖତ ଆକାରରେ ତାକୁ ରଖିକି ଶୁଖେଇକି ମାନେ ଶୁଖିଗଲା ପରେ ପୁଣି ଯୋଉ ବର୍ଷା ପାଣି ପଡିକି ଓଦା ହେଇକି ତାକୁ ପୁଣି ମାନେ ଖତ କରିକି ଶେଷବୁ ବି ଆମେ ଦେଇପାରିବା ସାର ଅପେକ୍ଷା ସାର ଦେଲେ ଗଛ ମାନେ ବଢ଼ିଯିବ ସିନା କିନ୍ତୁ ସେସବୁ ଜିନିଷ ଖାଇଲେ ଆମ ଦେହ ପ୍ରତି ଖରାପ୍। ସାର ବଦଳରେ ଆମେ ସେସବୁ ଜିନିଷକୁ ବି ଖତ କରିକି ଦେଇପାରିବା। ଯୋଉଟା କି ଆମ ଦେହ ପ୍ରତି ଟିକେ ଖତ ଟା, ମାନେ ଏତେ ଖରାପ କରୁନି କି ସାର ଟା ହଉଛି ଇଏ ଜିନିଷ, ସେଇଟା ଆମ ଦେହକୁ ଖରାପ କରେ, ସେ ସବୁ ଆଉ ହଉଛି ଯୋଉ ଆମେ ଯୋଉ ଗଛ ମାନେ ଲ, ଯାହାର ଜାଗା ନାହିଁ କ କହୁଛନ୍ତି ଆମର ଜାଗା ନାହିଁ ଆମେ କେମିତି ଗଛ ଲଗେଇବୁ କେମିତି କଣ ଖାଇବୁ କିଣା ଖାଇଦବୁ। ଆଜିକାଲି ଗୋଟେ ହଉଛି ଛାତ ଉପରେ ବି ଫସଲ କରି ହଉଛି। ଛାତ ଉପରେ କିଛି ପ୍ଲାଷ୍ଟିକ୍ କୁଣ୍ଡ ହେଲା କି ପଲିଥିନ୍ ସେଇ ଏଥିରେ ମାଟି ପୂରେଇକି ସେ ସବୁ ଛୋଟ ଛୋଟ ଗଛ ସବୁ ଲଗେଇକି ବଢିଆ ଆକାରରେ ବାହାର ଜାଗାରେ ଦେଖୁଥିବ ସବୁ ପନିପରିବା ବି ଲଗଉଥିବେ, ଫୁଲ ଗଛ ବି ଲଗଉଥିବେ, ଛାତରେ ଗାର୍ଡେନ ବନେଇ ଦଉଛନ୍ତି। ଯୋଉଟା କି ବାହାରେ, ତଳେ ଯାହାର ଜାଗା ନଥିବ ଖୋଲା ଜାଗା ତ ଛାତ ଉପରେ ବି ତମେ କରିପାରିବ, ତମେ ଆଡେ ତ ଛାତରେ ହଉନଥିବ, ତମର ଆଡେ ତ ଗାଁ ଜାଗା ନା। ତଳେ କରୁଥିବେ ଦେଖିବ ଯାହାର ଜାଗା ନାହିଁ ତାଙ୍କୁ ସେଇ ଉପାୟ ଟା କହିବ। ଯୋଉଟା କି ଛାତରେ ସେମାନେ ଲଗେଇବେ, ଗଛ ପତ୍ର ଲଗେଇ ପାରିବେ। ମାନେ ମାଟି, ମାଟି ଛାତରେ ନଷ୍ଟ କରିଦବ କୌଣସି ଗୋଟେ ଜାଗାରେ ମାଟି କଟି ନେଇକି ବି ଲଗେଇ ପାରିବେ ସେଇ ସବୁ ଗାଁ ରେ ଟିକେ ତମ ଲୋକମାନଙ୍କୁ ଟିକେ କହିବ।
ହଁ ନିହାତି ମୁଁ ଚାହିଁବି ଅଧିକ ମାତ୍ରାରେ ଯୋଉ ପ୍ରାକୃତିକ ଉପରେ ତମେ ଯୋଉ ଉପଦେଶଷ୍ଟା ଦେଲ ସେଇଟା ନିହାତି ଭାବରେ ମୁଁ ଲୋକମାନଙ୍କୁ ସଠିକ ପରିମାଣରେ ସଠିକ ସଂଯୋଗରେ ତାକୁ ମୁଁ ଉପଦେଶ ଦେବି ଯେ କୋଉ କୋଉ ଜିନିଷକୁ ଲଗେଇଲେ କେମିତି ଲଗେଇଲେ କୋଉ ଜିନିଷ ଟା ଲଗେଇଲେ ଅଧିକ ମାତ୍ରାରେ ଫସଲ ଟା ହବ ସେ ବିଷୟରେ ନିହାତି ଭାବରେ ସେମାନଙ୍କୁ ମୁ ଜଣେଇବି। ତ ସହିତ ଆମର ଯୋଉ ଅଛି ଏପଟେ ଲାଇନ ବର୍ଷା ପବନ ହଉଛି କିନ୍ତୁ ଭଲ ପୋକହବା କଥା ସେମାନେ ଜାଣି ପାରୁଛନ୍ତି କୋଉ ଜିନିଷ ଟା ଲଗେଇବା ଦ୍ଵାରା ଭଲ ଫସଲ ହେଇପାରିବ ସେଥିପାଇଁ ଆମର ବିଭିନ୍ନ ପ୍ରକାର ପରିବା ପନିପରିବା ମଧ୍ୟ ଚାଷ କରାଯାଉଛି। ଯେମିତି କି ବାଇଗଣ ହଉ ନହେଲେ ଆମର ଅଛି ଉ ଅ ଆଳୁ ହଉ ନହେଲେ ପିଆଜ ରସୁଣ ଏମତି ଗୁୁରାଏ ପନିପରିବା ଜିନିଷ ଲଗଉଛନ୍ତି ଆଉ ମୋ କହିବା କଥା ଆମେ ଟକୁ ନିର୍ଭର ନ କରି ନିଜେ ଯୋଉ ପନିପରିବା ଫସଲ ଟା କରାଯାଉଛି ସେଠି ଲୋକମାନେ ମାନେ କହିବାକୁ ଗଲେ ଆମ ଗାଁ ଗାଉଁଳିରେ ଲୋକମାନେ ସେଇ ଜିନିଷକୁ ବ୍ୟବହାର କରି ଜୀବନ ଯାପନ କରୁଛନ୍ତି ଆଉ ଏଠୁ ସେମାନେ ଅ ଯୋଉ ପଇସା ଆମର ଦରକାର ଅଧିକ ମାତ୍ରାରେ ଯୋଉ ବ୍ୟବହାର କରାଯାଉଛି ସେ ମାନେ ମାନେ ବ୍ୟବହାର ଦ୍ଵାରା ଆମେ ନିଜେ ରୋଜଗାର କରି ନିଜେ ପନିପରିବା ଚାଷ କରି ନିଜ ପରିବାରକୁ ଭରଣ ପୋଷଣ କରିବା ସହିତ ସେ ଜିନିଷ ଆମେ ଯୋଉ ପନିପରିବା ରହୁଛୁ ଅଧିକ ମାତ୍ରାରେ ଯଦି ଫସଲ ହଉଛି ତାହା ମଧ୍ୟ ଆମ ଗାଁ ରେ ବିକ୍ରି କରାଯାଉଛି ତା ସହିତ ଗାଁ ରେ ବିକ୍ରୀ ସହିତ ଅନ୍ୟାନ୍ୟ ଅ ଗାଁ ରରୁ ମଧ୍ୟ ଲୋକମାନେ ଜାଣିପାରୁଛନ୍ତି ସେମାନେ ମଧ୍ୟ ଫସଲ ପାଇଁ ଆମ ଗାଁ କୁ ଆସୁଛନ୍ତି ବା ଆମ ଘରକୁ ଆସୁଛନ୍ତି। ଯଦି ଏଇଭଳି ଅ ନିଜେ ସ୍ୱଲମ୍ବୀ ହେଇପାରିବା ନିଜେ ରୋଜଗାର କରିପାରିବା ନିଜେ ବାରିରେ ନିଜେ ଗୋଟେ ଫସଲ କରି ଚାଷ କରି ନିଜେ ଖାଇବା ତ କିଛି ମାତ୍ରରେ ମୁଁ ଭାବୁଛି ଯୋଉ ପଇସା ଅଛି ଆମେ ତାହା ମାନେ କମ କରିପାରିବା ଖର୍ଚ୍ଚ ଟାକୁ କମ କଲେ ଆମେ ଭବିଷ୍ୟତ ପାଇଁ କିଛି ସଞ୍ଚିତ ରଖିପାରିବା। ଯଦି ସେ କି ସଞ୍ଚିତ ରଖିପାରିବେ ତାହେଲେ ଆମ ପିଲାମାନଙ୍କ ପାଇଁ ହିଁ ସେ ଜିନିଷଟା ଆକ୍ଚୁଲି ରହିବ ସେମାନେ ସେଇ ଜିନିଷ ପଇସା ଟାକୁ ଆମେ ତାଙ୍କ ଦ୍ଵାରା ବ୍ୟବହାର କରିପାରିବା ସେମାନେ ପାଠ ପଢା ହଉ କି ଟ୍ୟୁସନ ଫିସ୍ ହଉ କି ଯାହା ହଉ ଧୀରେ ଧୀରେ ସେମାନଙ୍କ ଜିନିଷକୁ ଆମେ ଉପଯୋଗିତା କରିପାରିବା। ସେଥିପାଇଁ ମୁଁ ପ୍ରତ୍ୟେକ ଲୋକଙ୍କୁ ବୁଝାଏ ଯେ ତମେ ନିଜେ ନିଜ ବାରିରେ ନିଜେ ଚାଷ କର ନିଜେ ଖାଇବା ସହିତ ନିଜେ ଯୋଉ ତଟକା ପନିପରିବା ହଉ ଆମେ ଖାଉଛେ କିନ୍ତୁ ତମେ ଯଦି ମାର୍କେଟ କୁ ଯିବ ସେ ଜିନିଷ କିଣିବ ତମେ ଗୋଟେ ଦିନରେ ଆଣିଥିବ ସେ ଫସଲ ଟାକୁ ତା ଦିନକୁ ସବୁ ପାଚି ପୂଚା ଯାଇଥିବ ସେଥିପାଇଁ ସେ ଜିନିଷ ଟା କଣ ଆମ ଦେହ ପାଇଁ ହିତ ନୁହଁ। ସେଥିପାଇଁ ମୁଁ ଲୋକମାନଙ୍କୁ କହେ ଯେ ତମେ ଯଦି ସେଇ ମାର୍କେଟ ରୁ ଦୁଇଶହ ଟଙ୍କା ଦେଇକି ଆମେ ପନିପରିବା ଆଣୁଛିେ ନିଜେ ପନିପରିବା କରିକି ଖାଇବାନି କାହିଁକି? ସେଥିପାଇଁ ମୁଁ ଅଧିକାଂଶ ସେମାନଙ୍କୁ କହୁଛି ଯେ ସେମାନେ ଆଟଲିଷ୍ଟ ନିଜେ ନିଜେ ରୋଜଗାର କରନ୍ତୁ କାହା ଉପରେ ନିର୍ଭର ନ କରି ନିଜେ ଫସଲ କରି ନିଜେ ଖାଇବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ଦିଅନ୍ତୁ ତ ମୁଁ ସେଥିପାଇଁ ବେସିକାଲି କହିବି ଅ ଆଚୁଲି ଦିଦି ଏଇ ଯୋଉ ଜିନିଷଟା ମୁଁ କହିଲି ତା ଠିକ ନା ନାହିଁ ଆଉ ଆଉ କୋଉ ଉପଦେଶ ଦେଲେ ସେମାନେ ଆଉ କି କରିପାରିବେ ତ ସେଇଟା ମୁଁ ଚାହୁଁଛି।
ଭଲ କଥା କହିଲ କିନ୍ତୁ ଆଉ ହଉଛି ଆମର ମାଟି ତଳ ଯୋଉ ପରିବା ଆଳୁ ଖୁମ୍ବା ଆଳୁ ଯୋଉ ଓହୋ ଆଳୁ ହେଲା ଖୁମ୍ବା ଆଳୁ ଟା କଣ ତା ଯୋଉ ସେ ଲଗେଇଦବୁ ତା ଆଳୁ ଖଣ୍ଡେ ସିଏ ପୁରା ରହିବ ବାରିରେ ପୁରା ତା କୁ କେହି ଖାଇ ପାରିବେନି ବି ମାନେ ଯେମିତି ଗାଈ ଷଣ୍ଢ ସେ ସବୁ ହେରା ଖାଇବେନି ସେଇଟାରେ ବି ଆମର ବହୁତ ମାନେ ମାଟି ତଳୁ ମାନେ ବହୁତ ଭିଟାମିିନ ଖୁମ୍ବା ବେଳରୁ ବି ଅଛି ସେ ସବୁ ବି ଲଗେଇ ପାରିବା ଆମେ ଆରାମସେ ସେଟା କେହି ଖାଇବେନି ଗାଈ ଛେଳି କେହି ଖାଇବେନି ଆମର ବହୁତ ଦିନ ବି ରହିବ। ମାଟି ତଳେ ସେ ସବୁ ଗୋଟେ ଭଲ ଜିନିଷ
ଠିକ କଥା କହିଲେ ଦିଦି ଯାଇ ହଉ ଆଉ ତମଠୁ ମୁଁ ଏ କଥା ଶୁଣିକି ନିହାତି ଭାବେ ଲୋକମାନଙ୍କୁ କିଛି ବୁଝେଇବି ଆଉ କିଛି ଜିନିଷ ବି ଜାଣିଲି ଯାହାକି ସେମାନେ ଉପଯୋଗିତା ବା ନିର୍ଭର କରିପାରିବେ ଯେ ଏଇଟା ଠିକ ବୋଲି ତ ହଉ ଦିଦି ତାହେଲେ ମୁଁ ତାହେଲେ ରହୁଛି ହଁ
ହଁ।